ଆଜି ଆଉ ଟିଉସନରେ କଣ ତୁ ଯାଇଥିଲୁ ଆଜି କଣ ପଢା ହେଲା କହିଲୁ ଟିକେ ମୁଁ ତ ଯାଇନଥିଲି ଥିଲେ ଆଜି।
ଆଜି ତ ବର୍ଷା ହଉଥିଲା ତ ଲେଟରେ ଗଲୁ ଆମେ। ହଉ ଗଲାଏଳକୁ କଣ?
କେତେଟା କ୍ଲାସ ହେଲା ଆଜି ତୋର ଆଜି?
ଦିଟା କ୍ଲାସ ଥିଲା କିନ୍ତୁ ଆମେ କିଛି କ୍ଲାସ କରିନୁ। ଗୋଟେ କ୍ଲାସରେ ମାନେ ଫାଷ୍ଟ କ୍ଲାକ୍ସ ଯୋଉଟା ଥିଲା ଗଲାଏଳ କୁ ସରି ଯାଇଥିଲା। ଆଉ ସେକେଣ୍ଡ କ୍ଲାସ ସେ ସାର୍ ଆସି ନଥିଲେ।
ଆଉ ଆସିଲା ଏଳୁକୁ ଜଉ କଣ ମଜାମସ୍ତି କରିକି ଆସିଲ ନା ମାନେ ରହିଗଲ ବର୍ଷା ହେଲା ବୋଲି।
ବର୍ଷା ଛାଡିଲା ପରେ ଆସିଲୁ।
ହଁ ଆଜି ଆଉ ମାର୍କେଟ ଭିଡ଼ ରହିଲା କି?
ନା ବସ୍ତା ପାଇଁ ଏତେ ଭିଡ ନଥିଲା।
ହଁ ଅଁ ଆଉ କିଏ କିଏ ଯାଇଥିଲ ଆଜି ସବୁ?
ଆମେ ଝିଅ ପିଲା ଚାରି ଜଣ ଯାଇଥିଲୁ ଆଉ ପୁଅ ପିଲା ସେଇ ସାତ ଆଠ ଜଣ।
ଓହୋ ଆଉ ଏତେ ପିଲା ଆସିନଥିଲେ ଆଜି ନା।
ନା।
ସରିଲା। ନା ବର୍ଷା ପାଇଁ ମୁଁ ଆଉ ଯାଇପାଇଲି ଆଉ ଏଇ ସବୁ କଥା ପଚାରୁଥିଲି। ଆଉ ମାର୍କେଟରେ କଣ ଫାଙ୍କା ଥିଲା ପୁରା ପଇସା ଉଠାଇଥିଲା।
ପଇସା ନା ଉଠେଇନି। ଭିଡ ଥିଲା ତ ସେ ଭିଡ ଥିଲା ବା।
ଓହୋ।
ଆଜି ଆଉ କଣ ଖାଇଲ ଏଠି?
ଆମେ ବର୍ଷା ହଉଥିଲା ତା ସହିତ ଆଇସ୍କ୍ରିମ୍ ଖାଇଦେଇକି ପଳେଇ ଆଇଲୁ।
ଆଉ ବର୍ଷାରେ ତମେ ଆଇସ୍କ୍ରିମମ୍ ଖାଇଦେଇକି ପଳିଆଇଲ।
ବର୍ଷା ହେଲା କଣ ହେଲା?
ହଁ। ଆଉ କଣ? କାଲି କେତେବେଳେ ଯିବ?
କାଲି ବି ସାତଟାରେ ଅଛି କ୍ଲାସ୍। ହଁ ଦେଖିବା ଯଦି ବର୍ଷା ନହେଲା ଯିମି ଯଦି ହେଲା ତାହେଲେ ଦେଖିବା କଣ କରିବା।
ହଉ ଆଉ ଆଉ କଲେଜ କେବେଠାରୁ ଖୋଲା ହବ?
କଲେଜ୍ ତ ଖୋଲି ଗଲାଣି ବଟ୍ କେହି ଯାଉନାହାନ୍ତି।
ହଁ। ଆଉ ତୋର ଟିଉସନ୍ ଫିସ୍ ଦେଇ ଦେଇଦେଇଛୁ?
ହଁ ଦେଇ ଦେଇଦେଇଛି ଆହୁରି ବାକି ଅଛି।
ସବୁ ପିଲା ଦଉଛନ୍ତି ନା ତୁ ଏକଲା ଖାଲି ଦେଇ ଦଉଛୁ?
ସବୁ ପିଲା ଦେବେ ନା ମୁଁ କଣ ଏକଲା ଟିଉସନ ହଉଛି ମୁଁ ଏକଲା ଦେବି।
ସେଇ କଥା ନା ସମସ୍ତଙ୍କର ତ ପ୍ରାୟ ବାକି ରହୁଛି ଆମର ବି ସେମିତି ବାକି ରହିବା ଆଉ।
ହଁ।
ଆଡବିଶନ କେତେ କଥା କହୁଛନ୍ତି ଏବେ।
ସେଇ ପାଞ୍ଚ ହଜାର ଭିତରେ।
ଆଡିବିସନ ବୋଧେ ଜୁଲାଇ ଅଗଷ୍ଟ ଭିତରେ ହେଇଯିବ ଆଉ ସେକେଣ୍ଡ ଇୟର
ହଁ ଏଇ କଲେଜ ତ ଖୋଲିଲାଣିି ଏଇ ଜୁଲାଇ ଭିତରେ
ହୁଁ। ହୁଁ।
ସାଶ
ଆଉ ଆଜି କଣ ଗାଧୁଆ ବେଳେ କଣ ଖାଇଥିଲେ?
ହୁଁ ଗାଧୁଆ ବେଳେ ଭାତ, ଡାଲି ଆଉ ଶାଗ ଭଜା, ଭେଣ୍ଡି ଆଳୁ ଭଜା ଆଉ ମଞ୍ଜା ଆଳୁ ଭଜା ହେଇଥିଲା।
ହୁଁ।
ତୁ କଣ ଖାଇଥିଲୁ କି?
ଆମର ସେଇ ସେମ୍ ବିରି ଡାଲି ହେଇଥିଲା ଆଉ ଶାଗ ହେଇଥିଲା ଆଉ କଣ ହେଇଥିଲା ଭେଣ୍ଡି ଭଜା ହେଇଥିଲା ଆଉ।
ଅହୋ।
ବର୍ଷା ପାଗ ଖାଇବା କଥା ଆଉ।
ହଉ ଲାଇନ୍ ଅଛି ନା ଏବେ?
ନାଁ ଆମର ଲାଇନ ନାହିଁ ବା ଯାଇଛି ଦିଟାରୁ ଏପର୍ଯ୍ୟନ୍ତ ଆସନି ଆସିବେ କି ନ ଆସିବ। ତମର?
ଆମର ବି ସେମ୍।
ସେଇ କଥା କଣ ଆଜି ଲାଇନ ଆସିବ କି ନାଇଁ ଆଜି।
ସେଇ କଥାପା ଗରମ ଯୋଉ ବାଗିଆ ହଉଛି ଇଆଡେ ଲାଇନ ନାହିଁ କେମିତି କଣ ଶୋଇବୁ।
ମୋର ବି ମୋବାଇଲ ରେ ବି ଚାର୍ଜ ସରି ଆସିଲାଣି ଦେଖିଆ କେତେବେଳେ ଲାଇନ ଆସିବ କଣ କରିବ ଜାଣିଛି।
କେତେ ଅଛି ତୋର।
ମୋର ମୋବାଇଲରେ ଅଛି ବାଇଶି।
ଅଁ ଯାହା ହଉ ମୋର ଟିକେ ଅଧିକ ଅଛି ଛତିଶ୍।
ଆଉ ଭଲ ଆଉ। ମୋତେ ପୁରା ବାଇକ୍ ସରି ଆସିବେ ବୋଧେ କଣ ହଉଛି ଦେଖାଯାଉ। ଆଉ।
ହଁ ଆଉ କଣ କହିବି ତୁ କଣ କରୁଛୁ?
ମୁଁ କଣ ମୁଁ ଏଇ ଛାତ ଉପରେ ଟିକେ ଛିଡ଼ା ହେଇଛି ଲାଇନ ନାଇଁ ଆଉ। ପଚାରିଦେଲି କଣ ଖବର ଆଉ। ଆଉ ତୋ ମମି ଖବର କଣ?
ଭଲ।
ତୋ ମମି କଣ କରୁଛି?
ହେଇ ଶୋଇଛି।
ଆଉ ରାତି କଣ ଖାଇବା ପୋଗ୍ରାମ ତମର ହେଇଛିି ଆଜି।
ହଁ ରାତିକି ପଖାଳ ଭାତ।
ହ
ଆଉ ସେଇ ଭଜା କଣ ଅଛି ସେଇ
ରାତି ବର୍ଷା ହଉଛି ତମ ପଖାଳ ଭାତ।
ହଁ ବର୍ଷାତ ହଉଚି ଭାତ ବୋଉ ପଖାଳି ଦେଇଥିଲା।
ଆଚ୍ଛା ଆଉ କ।
ଆଉ ବଡ ବୋଉ ବଡ଼ ବାପା କଣ କରୁଛନ୍ତି?
କଣ ସେଇ ଯୋଉ ବସିଛନ୍ତି ଲାଇନ୍ ତ ନାହିଁ କଣ କରିବୁ ଆଉ। ବିରକ୍ତ ଲାଗିଲାଣି ପ୍ରବଳ ଏଠି ଲାଇନ୍ ଗୋଟେ କମ୍ ପାଇଁ କାଟିଛି କେଜାଣି ଆସୁନାହିଁ ଟୋଟାଲି।
ସେଇ କଥା ସକାଳେତ ବର୍ଷା ହଉଥିଲା ଏଇ ସାଇଁ କଣ ପାଇଁ କାଟୁଚି।
କିଛି ବି ସେମିତି ତ ଘଡଘଡି ବିଜୁଲି ନାହିଁ କିଛି ନାହିଁ ତାର କଣ ପାଇଁ କାଟିଛି। କେଜାଣି ଲାଇନ୍ ଆସିବ କି ନ ଆସିବ କିଛି ହେଇନି ତଥାପି ତାର ଲାଇନ୍ କାଟିଛି।
ତୁ କଲ୍ କରିଦେଲୁନୁ ଲାଇନ୍ ବାଲା ନମ୍ବରତ ଅଛି।
କାହାକୁ କଲ୍ କରିମି ସେ ତାର ସ ତ କାଁ ଏପଟରେ ଆଉ ରହୁନି। ସେ କାଉଁ ତାର ନାହଲେ କଲ୍ କରି ତାକୁ ଚିଡ଼େଇ ଥିଲେ ହେଇଥାନ୍ତା। କହିଲି ଜଣକୁ କଲ୍ ଟିକେ କରିବା ପାଇଁ ବୁଝିବି ଲାଇଁ ଆସୁଛି ନା ନାଇଁ ସେ ଦେଇଥିଲା ବଳକୁ କିଛି ବୁଝିଲାନି।
ଓହୋ ସେ ଚେଞଜ ହେଇଯାଇଛି କି।
ହଁ ସେ ଚେଞ୍ଜ ହେଇଯାଇଛି ସେ ଅନ୍ୟ ପିଲା ଟା ଆସିଛି ଏବେ ଦି ମାସ ହେଲାଣି। ତାର ଲାଇନ୍ ବିଲ୍ କାଟିିବା ଚେଞ୍ଜ ହେଇଯାଇଛି ଥିଲେ ମୁଁ ତାକୁ କଲ୍ କରି ପଚାରି ଦେଇଥାନ୍ତି କଣ ହଉଛି। ନହଲେ ଜଣା ପଡିଯାଇଥାନ୍ତା କଣ ପାଇଁ। କିଏ ଗୋଟେ କହୁଥିଲା କି ତାର କଣ ଟ୍ରାନ୍ସମିଟର୍ ପୋଡ଼ିଯାଇଛି ବୋଲି କଣ ଆଜି ଆସିପାରେ ନ ଆସିପାରେ।
କୋଉ ଜାଗାରେ?
ସେ ସେପଟରେ ଆମ ବିଲ ଆଡ଼େ କୁଆଡ଼େ।
ଓହୋ ଅଲଗା ଲାଇନ୍ ତ ଅଛି?
ସେ ହଁ ଅଲଗା ସେପଟ ଲାଇନ ଅଛି ବା ତାଙ୍କର ତ ଭଲ କିଛି ହେଇନି କଟ୍ କଟି ଯାଇଛି ଦେଖିଲା ବେଳ କୁ ଆମର ଦେଖିଲା ବେଳ କଟି ଯାଇଛି। ତାଙ୍କର କଟି ନେଇ କିଛି କରିନହିଁ ଆମର ଦେଖିଲା ବେଳକୁ କଟିଛି ଯେ ଦିଇଟା ଠାରୁ କଟିଛି ଏ ପର୍ଯ୍ୟନ୍ତ ଆସୁନି।
ହୁଁ।
ସେ ନ ଆସିଲେ, ତାଙ୍କ ଘରେ ଟିକେ ଚାର୍ଜ କରିଦବା ମୋବାଇଲ ଆଉ କଣ କରିବା।
ସେଇ କଥା।
ଆ କାଲି କୋଉ ତିରେ ଯିବୁ ଗାଡିରେ ଯିବୁ ନା ସାଇକେଲରେ ଯିବୁ।
ନା ସାଇକେଲ ରେ ଜମି।
ହୁଁ। ସାଇକେଲରେ ଯିଏ ଭଲ।
ସକାଳ ଅଛି ତିନିଟା କ୍ଲାସ ପୁଣି ଚାରିଟାରେ ଅଛି।
କଣ ସେଠି ରହିବାକୁ ପଡିବ କାଲି?
ହଁ କହୁଥିଲେ ତ ଗଲେେ ଜଣା ପଡିବ ଆଉ।
ସାର୍ ତ କହୁଥିଲେ ରହିଯିବ ତମର ଟିକେ କଣ ଖାଇବା ପିସେ ସେ କଥା କହୁଥିଲେ। ଆଉ ତୁ ଘରେ ବୁଝିଥିଲୁ ନା ରହିବା ପାଇଁ କଣ କହୁଛନ୍ତି ତମ ଘରେ?
ସମସ୍ତେ ରହିବେ ମୁଁ ରହିବି ଘରେ ଆଉ କଣ କହିବେ।
ସେଇ କଥା ସେଇଟା ଘରେ ରାଜି ହେଇଗଲେ ଠିକ।
ଆ ରହିବୁ ମାନେ ଯାଏ ସେଠି ମିଲ୍ ଟା ଗାଧରୁ ମିଲ୍ ଟା ସେଠି ପକେଇବୁ।
ହଁ।
ଆ ଇଆଡେ ଟ୍ୟୁସନ୍ ଫିସ୍ ତା ସହିତ ମାସକୁୁ ମିଲ୍ ବୋଧେ ପନ୍ଦରଶହ ଦି ହଜାର ପଳେଇବ।
ହଁ। ସେଇତ କଥା କିନ୍ତୁ ବାଟ ଆମର ଇଟା ପାଠ ପଢା ଟା ଠିକ ଏଠା ହବା ଦରକର ଯାହା କରୁଛନ୍ତି କର ନ ହେଲେ ଆମକୁ ଏମିତି କଣ ପଢେଇ ପଢେଇି ମଜାମସ୍ତି କରି ଛାଡ଼ିଦେବେ ଆମେ ଦେଖିଲା ବେଳୁ ଘରେ ଗାଳି ଶୁଣିବ।
ହଁ।
ପଢା ଟା ଆମର କ୍ଲିୟର ହବା ଦରକାର ଯାହା ହଉଛି ହଉ।
ହୁଁ ହଁ।
ହୁଁ ଘରେ ରାଜି ହେଇ ଯାଇଛନ୍ତି ତ ଯିଏ ରହିବା ପାଇଁ?
ହଁ।
ଭଲ। ରାଜି ହେବେ ଆଉ ଏତେ ବାଟ ଆଉ ଯିବା ଆସିବା ଦୁନିଆ ପ୍ରୋବ୍ଲେମ ସାଇକେଲରେ କେତେବେଳେ ଗାଡ଼ିରେ ରହିଗଲେ ସବୁଠାରୁ ଭଲ ଆଉ କିଛି ଅସୁବିଧା ହବନି।
କଲେଜ ଖୋଲିଲେ ସେ ବେଳକୁ ଯାହା ହେଇଯିବ ଯେବେ
ଲଗାତାର ତ ଦି ଦିନ ହେଲାଣି ବର୍ଷା ହଉଛି ଦେଖାଯାଉ କାଲି କଣ ହଉଛି ବର୍ଷା ବର୍ଷା ହେବା କି କଣ ହବ, କିଏ ଜାଣିଛି?
ହବ ବୋଧେ ହଁ ହବ ବୋଧେ।
ହୁଁ। ହଁ। ଆଉ।
ଆଉ ତମେ ତୁ ରାତିରେ କଣ ଖାଇବୁ କି?
ମୁଁ ରାତିରେ କଣ ଖାଇବି ଆମର ତ ଭାତ ଖାଉ ଖାଇବି ଭାତ ଆଉ। ସେ କଣ ସେଇ ଗାଧୁଆ ବେଳେ ସେଗୁଡ଼ା ଖାଇଚୁ ନହେଲେ ଦେଖି ଆଉ।
ଓହୋ ନନା କୋଉଦିନ ଘରକୁ ଆସିବେ?
ନା ମା ତାକୁ କହୁଥିଲା ଆସିବେ ବୋଲି ଆରି ଭିତରେ ଦେଖିଲା ବେଳକୁ ତାର କୁଆଡେ ଯାଇ ଛି, ତାର ଯଦି ଆସିବ ଆସିବ ନ ଆସିବ ନାହିଁ କଣ ଫୋନ୍ କରିନି କଲେ କଣ ଜଣାପଡ଼ିବ ଆଉ।
ଓହୋ।
ହଉ ଆଉ କାଲି ଫୋନ କରିନାହାନ୍ତି କରିବି ଆଉ।
ହଁ ହଁ।
କଲେ ବୁଝି ଜଣାପଡ଼ିବ କେବେ ଆସିବେ ଆଉ। କହୁଥିଲା ତ ଆସିବେ ବୋଲି କଣ ହଉଛି ଦେଖାଯାଉ।
ହୁଁ। ଆଉ କଣ କହୁଛୁ?
ନା ଆଉ କଣ କଲି ଟିୟୁସନ୍ ଗଲି ସେଠି ଦେଖାହବ ଆଉ।
ହଉ କାଲି ପଇସା ଉଠେଇ ଆଣିବ ଆଜି ଭିଡଥିଲା ମୁଁ ଆଉ ଉଠେଇନି।
ହଉ ଠିକ୍ ଅଛି।
ହଁ ରଖୁଛି।
ହୁଁ।